ହଁ।
ହ୍ୟାଲୋ।
ଆଜ୍ଞା ମ୍ୟାଡ଼ାମ ନମସ୍କାର।
ନମସ୍କାର ମ୍ୟାଡ଼ାମ୍।
ଆଉ କଣ କରୁଛନ୍ତି।
ଏଇଠି ବସିଥିଲି ମ୍ୟାଡ଼ାମ ମୁଁ।
ହଉଛି
ହଁ ମ୍ୟାଡାମ ସରିଲାଣି।
କଣ ଲଞ୍ଚ୍ ରେ ଥିଲା ରୋଷେଇ କଣ ହେଇଥିଲା।
ଆଜି ଆମର ଭାତ ହେଲା ଆଉ ଚିକେନ୍ ଆଉ ପାମ୍ପଡ ହେଇଥିଲା କାକୁଡ଼ି
ଘରେ ସମସ୍ତେ ଭଲ ଅଛନ୍ତି।
ହଁ ମ୍ୟାଡାମ୍ ଭଲ ଅଛନ୍ତି ସେମିତି ଆଉ।
ଆ ତାହେଲେ ଖବର
ଖବର ମ୍ୟାଡାମ୍ ଭଲ ଆପଣଙ୍କର ଖବର ସବୁ କଣ ଭଲ ଅଛି।
ହୁଁ। ଚାଲିଛି ଆଉ।
ଆଜ୍ଞା ଆଉ ଆଜି ଆପଣ କଣ ଖାଇଥିଲେ?
ତରକାରୀ ମାଛ ତରକାରୀ ଆଳୁ ଭଜା ଆଉ। ପୋଟଳ ଭଜା। ଆଉ ଏଇତ ଯୋଉ ଅଣ୍ଡା ଆମଲେଟ୍। ଏଇଉଡା ଖାଇଛି ଆଉ। ଶୁକ୍ରବାର ନା ନନଭେଜ୍ ବାର ନା ଆଇଁଷ ଟିକେ ହେଇଥିଲା ଆଉ।
ଆଜ୍ଞା ଆଜ୍ଞା।
ଆଉ କେତେ ସବୁ ଦର୍ଶନୀୟ ସ୍ଥାନ ସବୁ ବୁଲିବାକୁ ଗଲେଣି।
ନାଇଁ ମ୍ୟାଡାମ୍ କୁଆଡ଼େ ମୁଁ ଯାଇପାରୁନି ଆଉ। ଆପଣ ଯାଇଥିଲେ କୁଆଡ଼େ ମୋର ବହୁତ ଇଚ୍ଛା ହଉଛି ଯିବା ପାଇଁ କି। ଆଉ ମୁଁ ଟିକେ ଯାଇପାରୁନି ଏମିତି କିନ୍ତୁ ଯିବି ବହୁତ ଇଚ୍ଛା ଅଛି ଯିବା ପାଇଁ କି। ଆପଣ କୁଆଡ଼େ ଯାଇଥିଲେ କି?
ମନ୍ଦିର ଉଡେ ଅଛି ରୁ ଢେଙ୍କାନାଳରେ ଗୋଟେ ଅଛି କପିଳାସ ମନ୍ଦିର ଜାଣିଛନ୍ତି। ସେଠିକି ମନ୍ଦିରଟା ବଢ଼ିଆ ଟେ। ମାନେ ଢେଙ୍କାନାଳଠାରୁ ଢେଙ୍କାନାଳ ଇଏଠୁ ଛବିଶି କିଲୋମିଟର ଦୂର ହବ। କପିଳାସ ପାହାଡ଼ ଉପରେ ପ୍ରାୟ ବାଇଶିଶହ ଅଣଚାଳିଶି ଫିଟ୍ ଉଚ୍ଚ। ପାହାଡ଼ ତଳରୁ ତେରଶହ ବାଉନୁଟା ପାଢୀ ପାଢ଼ୀ ଚଢିଗଲେ ଯୋଉ ପାହାଚ ନୁହେଁ ତେରଶହବାଉନୁଟା ପାହାଚ ଅଛି। ଚଢି଼କିରି ଯିବେ ଗାଡ଼ି ପାଇଁ ରୋଡ଼ ବି ଅଛି। ଚାଲିକି ବି ଯାଇପାରିବେ ଗାଡ଼ିରେ ବି ଯାଇପାରିବେ ବଢ଼ିଆ ସୁନ୍ଦର ଲାଗିବ ଝରଣା ବି ଯେତ ବେଳେ ଆପଣ ଚଢିକି ଯାଉଥିବେ
ନାଇଁ ନାଇଁ ମୋ ଗୋଡ଼ଟିକେ ପ୍ରୋବ୍ଲେମ୍ ଅଛି ତ। ମୋ ଗୋଡ ଟିକେ ପେନ୍ ହୁଏ ମୁଁ ପାହାଚ ଚଢି ପାରିବିନି ମ୍ୟାଡ଼ାମ। ଆ ମତେ ଟିକେ ସେ ଗାଡି ସୁବିଧା ହେଲେ ହବ।
ଆମେ ଯଉ ଯାଇଥିଲେ। ଆଉ ସେଠି ଯୋଉ ଚନ୍ଦ୍ରଶେଖର ମହାଦେବ ନାମରେ ଭଗବାନ ଶିବ ପୂଜା ପାଆନ୍ତି। ଚନ୍ଦ୍ରଶେଖର ମହାରାଜ। କପିଳ ମୁନି। ତପସ୍ୟା କରିଥିଲେ କପିଳାସ ହେଇଛନ୍ତି ତା ନାଁ ହେଇଥିଲା କପିଳ ତା ନା ଆ ଦ୍ୱିତୀୟ କୈଳାସ ବୋଲି କୁ-କୁହାଯାଏ ଯୋଉ କୈଳାସ ପର୍ବତ ଅଛି। ତାର ଦ୍ୱିତୀୟ କ-କୈଳାସ ବୋଲି କୁହାଯାଏ। ଅନୁସାରେ କପିଳ ମୁନି। ତାଙ୍କ ତପସ୍ୟାରୁ ଲିଙ୍ଗ ପ୍ରକଟ ହୋଇଥିଲା। ହଉ ଠିକ ଅଛି ତ। ପ୍ରମାଣ ଅନୁସାରେ ଗଙ୍ଗା ବ୍ରହ୍ମ । ଗଙ୍ଗବଂଶର ରାଜା ନରସିଂହ ଦେବ। ବାରଶହ ଛୟାଳିଶ ଏ ଡି ରେ ମନ୍ଦିର ତିଆରି କରିଥିଲେ। ଢେଙ୍କାନାଳର ରାଜା ବି ପରେ ପୁନର୍ ନିିର୍ମାଣ କଲେ ତା ଛୋ ଟଟେ ହେଇଥିଲା ତାପରେ ସେଉଠୁ ବଡ କି କଲେ ସିଏ ଆସିକି ଆଉ। ଆଉ ତାର ବିଶେଷତ୍ଵ ହଉଛି ମ୍ୟାଡାମ ଅଁ ସ୍ଵୟଂସମ୍ଭୁ ଲିଙ୍ଗ।
ଜାଣିଛନ୍ତି ନାଇଁ କି ସେ ମନ୍ଦିର ବିଷୟରେ।
ଆଜ୍ଞା।
ମୁଁ କହିଲି ଆପଣ ଯାଇଥିଲେ ବୁଲିବା ପାଇଁ ଏତେ ସବୁ ଜାଣିଛନ୍ତି ମନ୍ଦିର ବିଷୟରେ ମୁଁ ତ ଯାଇପାରିଲିନି। ଆଉ ମୁଁ ସେ ବିଷୟ ଜାଣିନି ଆପଣ ଟିକେ କୁହନ୍ତୁ ମୁଁ ଶୁଣିକିରି ଯେମିତି ହେଲେ ଯିବି ସେ ଜାଗା।
ହଁ ମ୍ୟାଡ଼ାମ ବଢ଼ିଆ ମନ୍ଦିର ଆଉ ସେ ମନ୍ଦିର ଭିତରେ ପଥର ତଳରୁ ମାନେ ଆ ଆପେ ଆପେ ଯୋଉ କ କ ଇଏ ବାହାରେ କଣ କହିଲେ ଶିବଲିଙ୍ଗଟା ଆପେ ଆପେ ବାହାରିଛି ପା ତଳ ଫୁଟା ପାଣି ବାହାରେ ସେଠୁ ଆଉ କପିଳାସ ପାହାଡ ଆରରେ। ମାନେ ବହୁତ ନାଗ ସାଧୁ ବି ସନ୍ନ୍ୟାସୀ। ମାନେ ମାନେ ଆଖଡା ଅଛି ବର ସାଧୁମାନେ ବି ରୁହନ୍ତି ତା ସାଇଟରେ। ଆଉ ବିଶ୍ଵ ପ୍ରସିଦ୍ଧ ବ। ବିଳବ ପାତ୍ର ମନ୍ଦିର ପରିସରର ବେଲଗଛର ପ ତ୍ର ଖାଲି ଶିବଙ୍କୁ ଲାଗେ ମାନେ ଯୋଉ। ଶିବ ଆପଣ ଜାଣିଥିବେ ତ ବ ମହାଦେବଙ୍କୁ ଖାଲି ବେ-ବେଲପତ୍ର ହିଁ ଲାଗେ ଅଲଗା କି କିଛି ପତ୍ର ଲାଗେନି ଆଉ। ହଁ ଆଉ ପାହାଡ ଉପରୁ ଢେଙ୍କାନାଳ ସହର ପୁରା ଦେଖାଯାଏ। ବ୍ରାହ୍ମଣୀ ନଦୀ ଆଡୁ ପୁରା ଘନ ଜଙ୍ଗଲର। ସେମିତି ଆ ଥ୍ରୀ ଶିକ୍ଟୀ ଡିଗ୍ରୀ ଆପଣଙ୍କୁ ଭିଉ ମିଳିବ ପୁରା ବଢିଆ ସେ ଦେଖାଯିବ ପୁରା ଏତେ। ଉଚ୍ଚାରେ ପାହାଡଟା ନା ତେଣୁ କରିକି ଆପଣଙ୍କୁ ବହୁତ ଉଚ୍ଚରୁ। ଯେତେବେଳେ ଯିବେ ଭେରି ସେଠି ପହଞ୍ଚିଯିବେ ପୁରା ଢେଙ୍କାନାଳ। ସହର ଦେଖାଯିବ ଆପଣଙ୍କୁ ଆଉ ସେଠି ଅଛି ଚନ୍ଦ୍ରଶେ ଖର ଜୁ ବି ଅଛି ସାଇନ୍ସ ପାର୍କ ବି ଅଛି।
ଆଜ୍ଞା।
ସୁନା ଖାଲ ବି ଅଛି। ପିଲାମାନେ ବି ବହୁତ ମାନେ ପିଲାମାନଙ୍କ ପାଇଁ ବହୁତ ଭଲ। ଆପଣ ଯଦି କିଏ ପିଲା ପିଲି ଥିବେ ନେଇକି ଯିବେ ତାଙ୍କୁ ସେଇ ରିସ୍କ ରେ ନେଇକି ଆଣିବେ ଆଉ।
ଆଜ୍ଞା ମ୍ୟାଡାମ।
ମହା ଶିବରାତ୍ରୀ ନୁହେଁ। ସାତ ଦିନ ଧରି ପୁରା ଲକ୍ଷ ଲକ୍ଷ ଭକ୍ତ ଜାଗରଣ ହଉଛନ୍ତି ସେଠି ଦୀପ ଜାଳନ୍ତି। ସେଠୁ ଶିବ ଙ୍କ ପାଖରେ ତ ଆପଣ ଜାଣିଥିବେ ଶାବ ଶ୍ରାବଣ ମାସ ସୋମବାର ବି ହୁଏ। କାର୍ତ୍ତିକ ପୂର୍ଣ୍ଣିମା ହୁଏ ହଁ ଆଉ ଆପଣ ଯିବେ। କେମିତି ଯିବ ଭେରି ଢେଙ୍କାନାଳ ବସ ଷ୍ଟାଣ୍ଡରୁ। କପିଳାସ କୁ ବସ୍ କି ଟ୍ୟାକ୍ସି ସବୁ ମିଳିଯିବ ଯଦି ଆପଣ ପର୍ସନାଲ ଗାଡି କରିକି ଗଲେ ତ ଗ ନହେଲେ ନାଇଁ ବସ୍ ରେ ବି ଯଦି ଯାଇଥିବି, ଢେଙ୍କାନାଳ ବସଷ୍ଟାଣ୍ଡ ରୁ
ଉଁ-ଉଁ ତା ଜଗତସିଂହପୁରୁ ବସ ଯାଉଥିବ, ମୁଁ ଯିଦି ବୁଝିକିରି ତ ଯାଇଁ ପାରିବି। ମାନେ ଯିମିତି ଚେଷ୍ଟାକରି ଯିବା ପାଇଁ ମ୍ୟାଡମ୍।
ଏଇ ଠୁ ଜଗତସିଂହପୁରୁ ରୁ ଯଦି କଟକ ଗଲେ, କଟକରୁୁ ଢେଙ୍କାନାଳ ଗୋଟେ ବସ୍ ଅଛି। ଏଇ ଢେଙ୍କାନାଳ ଠୁ ଢେଙ୍କାନାଳ ରେ ପହଞ୍ଚି ଗଲୁ, ସେ ବସ ଷ୍ଟାଣ୍ଡ ରୁ କପିଳାସ ଯାଇ, ମନ୍ଦିର ଯାଇ ଯାଇପରିବୁ।
ଆଜ୍ଞା ମ୍ୟାଡାମ୍।
ଗାଡି ନେଇକି ଗାଡି ପାର୍କିଙ୍ଗ ମାନେ ବସ୍ ରେ ଗଲେ ବି ଜଦି ଯିବ!
ଆଜ୍ଞା ମ୍ୟାଡମ୍।
ତାରାତାରିଣୀ ମନ୍ଦିର ଗଞ୍ଜାମ ଜିଲ୍ଲା ରେ ସେଟା ଅଛି, ବ ରୁ ବରହମ୍ପୁର। ସହରରୁୁ ହବ କେତେ ବତିଶ କିଲୋମିଟର ହବ। ଋଷିକୂଲ୍ୟା ନଦୀ କୂଳରେ ଗୁମ୍ଫାରେ ପାହାଡ ଉପରେ ଅବଧ ବି ଆପଣଙ୍କୁ ଏଇଟା ବି ପାହାଚ ଚଢୀ ଯିବାକୁ ପଡିବ ଗାଡି ବି ଅଛି। ଆଉ ଉଁ। । ମା ତାରା ଆଉ ମା ତାରିଣୀ ଦୁଇ ଭଉଣୀ ଉପରେ ପୂଜା ପାଆନ୍ତି।
ହଁ।
ଆଜ୍ଞା ହଁ। ଆଉ ପାଠର ସ୍ଥାନ ଖସି ପଡିଥ ଆରୁ ମାନେ ଖସି ପଡିଥିଲା ମାନେ ବିଶ୍ଵାସ ସେଥିପାଇଁ ଏହା ସ୍ଥାନ ପୀଠ ବୋଲି ପ୍ରସିଦ୍ଧ।
ଆଜ୍ଞା ମ୍ୟାଡ଼ାମ।
। କଣ ଅଛି କ କଳିଙ୍ଗ ସମ କଳିଙ୍ଗ ତଷରୀ ରାଜ ଆଉ। କିଷ୍ କରିଥିଲ, ଆଉ । । ଆଉ ପୁନ ନିର୍ମାଣ ହେଲା। ଆଜ୍ଞା ଆଜ୍ଞା ହଁ। ନେଟୱର୍କ ଟିକେ ପ୍ରୋବେଲମ୍ ରହିଛି ଆଉ।
ହଁ ମ୍ୟାଡାମ ଶୁଣାଗଲାନି ଟିକେ।
ବେଶି କି ଶୁଭୁଚି ମ୍ୟାଡାମ?
ହଁ ହଁ ଏବେ ଶୁଣାଗଲା କୁହନ୍ତୁ?
ଏ ମନ୍ଦିର ବି ଯାଇପାରିବେ ତାରା ତାରିଣୀ ମନ୍ଦିର। । ବିଶତ ସାତଶହ ଆଠ ପାଞ୍ଚ ସେଠ ଅଛି ଚହ ଯିବା ପାଇଁ ପଡିବ। । । । ମଧ୍ୟ ତ ଅଛି। ଗରମ ହେବ । ହୁଁ ହୁଁ। ସେ ମାନେ । । ।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
ଚୈତ୍ର ମାସର ପ୍ରତି ମଙ୍ଗଳବାରରେ ଚୈତ୍ର ମେଳା ହୁଏ ଲକ୍ଷ ଲକ୍ଷ ଭକ୍ତ ଆସ ଛନ୍ତି ପିଲାଙ୍କ ମୁଣ୍ଡନ ମାନାସିକ ବି କରାଯାଏ ପୁରଣ ପାଇଁ ପ୍ରସିଦ୍ଧ
ଆଜ୍ଞା
କୁହାଯାଏ ତନ୍ତମ ଶାସ୍ତ୍ର ଅନୁସାରେ ଏହା ଏକାବନ ଅତି ପୀଠ ମଧ୍ୟରୁ ଗୋଟିଏ ମା ବାତି ସବୁଠୁ ଉଗ୍ର ବୋଲି କୁହାଯାଏ ଆଉ ଆପଣ ଯିବେ କେମିତି ସେଇଠିକି ବ୍ରହ୍ମପୁର ଯାଇକି ବ ବସ୍ କି ଟ୍ୟାକ୍ସି ରେ ଗଲେ ଗୋଟେ ଘଣ୍ଟା ଲାଗିବ ପୁରୁଷୋତମପୁର ରୋଡ ରେ ପଡିବ ଆଉ ଆଉ ବିଶ୍ଵାସ ନିୟମ କଣ ଭକ୍ତ ମାନେ ବିଶ୍ସ କରନ୍ତି ଏଠାରେ ମାନସିକ ଲାଗିଲେ ମା ଗୋଟେ ବର୍ଷ ଭିତରେ ସବୁ ପୁରା କରିଦିଅନ୍ତି ଚୈତ୍ର ମେଳାରେ ପିଲାଙ୍କ କେଶ ଦେବା ନୂଆ ବା ବାହାନ ପୂଜା କରିବା ନା ଯୋଉ ନୂଆ ନୂଆ ଗାଡି କିଣିଥିବାଥିବେ ଚାହିଁଲେ ପୂଜା କରିପାରିବେ ଆଜ୍ଞା ଆଉ ସ ଆକ୍ଷେପର କହିବାକୁ ଗଲେ ତାରାତାରିଣୀ ମନ୍ଦିର କେବଳ ଦର୍ଶନ ସ୍ଥାନ ନୁହେଁ ଏଇଟା ଶକ୍ତି ଆଉ ବିଶ୍ଵାସର ଜୀବନ୍ତ ପ୍ରମାଣ କୁମାରୀ ପାହାଡ ଉପରେ ବସି ମା ଦୁଇ ଭଉଣୀ ଋଷିକୁଲିଆ ନଦୀକୁ ଜଗିଛନ୍ତି ଆଉ ଭକ୍ତଙ୍କ ଦୁଃଖ ସବୁ ହାରୁଛନ୍ତି ବୁଝିଲେ ମ୍ୟାଡାମ ହ ଆପଣ ତ ପୁରୀ ମନ୍ଦିର ବି ଜାଣିଥିବେ ସେଠିକି ବି ଯାଇପାରିବେ ଯାଆନ୍ତୁ ବୁଲାବୁଲି କରିକି ଆସିବେ ଆଉ ଆଉ ଘରେ ସମସ୍ତେ କଣ କରୁଛନ୍ତି
ଘରେ ଅଛନ୍ତି ସମସ୍ତେ ସେମିତି ଭଲ ଅଛନ୍ତି
ଆପଣ ମ୍ୟାରଜ ନା ଅନମ୍ୟାରେଜ
ନାଇଁ ନାଇଁ ମୁଁ ମ୍ୟାରେଜ କରିଛି
ଆଜ୍ଞା
ବୁଝି ଅଛନ୍ତି
ପୁ ଝିଅ
ଆଜ୍ଞା
ହଁ ମୋର ଗୋଟେ ପୁଅଟେ ଝିଅ ଟେ
ନେଇକି ଯିବିନି ଆଣିବି
ଆଜ୍ଞା
ହଁ ମୋର ରହୁଛୁ ମୁଁଟିକେ ଫାଙ୍କା ହେଲେ ଆପଣଙ୍କୁ କଲ କରିବି
ହଉ ମ୍ୟାଡାମ ବହୁତ ବହୁତ ଧନ୍ୟବାଦ ମତେ କହିଥିବାରୁ ମନ୍ଦିର ବିଷୟରେ
ଆଜ୍ଞା ଆଜ୍ଞାି ବହୁତୁ ଧନ୍ୟବାଦ ଯାହା ହଉ ମତେ ଏତେ ଟାଇମ୍ ଦେଲେ ହଉ ରହୁଚି ମ୍ୟାଡ଼ାମ ନମସ୍କାର।
ହଉ ହଉ।